ହ୍ୟାଲୋ ହଁ ଶୁଭ ସକାଳ।
କଣ ଶୁଭ ସକାଳ କଣ କରୁଛ।
କିଛି ନାହିଁ ଏଇ ବସିଥିଲି ଆଉ ତମେ କଣ କରୁଛ।
ମୁଁ ଏଇ ବସିଥିଲି ଆଉ ଖାଇସାରିଲଣି?
ହମ୍ ହଁ ଖାଇସାରିଲେଣି ତମେ?
କଣ ଖାଇଲ?
ଖାଇଥିଲି ରୁଟି ହେଇଥିଲା ଡ଼ାଲ୍‌ମା ହେଇଥିଲା ମିଠା ଥିଲା। ତମେ କଣ ଖାଇଛ?
ମୁଁ ଖାଇଛି ଉପମା।
ହମ୍।
ଆଉ କଣ ଦେହ ପା ଭଲ ଅଛି?
ହମ୍ ଭଲ ତମର ଭଲ ଅଛି?
ହଁ ହଁ ଆଉ କଣ ପଢାପଢି କରିଛ?
ମୁଁ ମୋର ଏବେ ଵି ସି ଏ ସରିଲା ଭାବିନି କଣ କରିବି। ତମେ କଣ କରିବ ଏବେ?
ମୋର ବି ସେଇ, ମୁଁ କଣ କରିବି ଯାଣିନି। ବସିଛି ଘରେ ଆଉ। କଣ କରିବା? ମୁ ବି ଵି ସି ଏ କରିଥିଲି।
ୟା ପରେ କଣ ମାଷ୍ଟର ଡିଗ୍ରୀ କରିବ ନା ଏମ ସି ଏ?
ହଁ ଏମ ସି ଏ କରିସାରିଲେ କରିବି ଆଉ, ତମେ କଣ ଏମ ସି ଏ କରିବ?
ନାଇଁ ମୁଁ ମାଷ୍ଟର ଡିଗ୍ରୀ କରିମ ଭାବୁଛି ଏନ୍ ସି କଲେଜରେ।
ଓହୋ ଆଚ୍ଛା। ଆଡ଼ମିସନ୍ ହେଇସାଇଲାଣି?
କଣ ଯେ?
ମୁଁ କହିଲି ସବୁ ପକେଇ ସାରିଲଣି?
ନା ଦେଇଛି ବାକି ଇଣ୍ଟିମିସନ ଆସିନି ଏଯାଏଁ।
ଓହୋ ଆଚ୍ଛା ଆଚ୍ଛା। କହିଲି ରଜରେ ଏଥର କୁଆଡେ ଯାଇଥିଲ?
ମୁଁ ରଜରେ କୁଆଡେ ଯାଇନି ବାସ୍ ସକାଳୁ ଉଠିଲି ସେଠୁ ଆସିବା ପରେ ଘରେ ହିଁ ରହିଲି ଲୁଡୁ ଫୁଡୁ ଖେଳିଲୁ। ପାନ ଖାଇଲୁ ଭାଇ ଭଉଣୀ ଥିଲେ ତାଙ୍କ ସହିତ ମଜା ମସ୍ତି କଲୁ ଏ ସବୁ ଆଉ। ହୁଁ ତମେ କଣ କଣ ପାଳନ କଲ?
ଦୋଳି ଖେଳି ନା?
ହଁ ରଜ ସେକେଣ୍ଡ ଦିନ ଦୋଳି ଖେଳିଲୁ। ଏଠି ପଟା ଦୋଳି ଆମ ଗାଁରେ ଲାଗେ। ଆଉ ଆମ ଇଆଡେ ଉଁ ଦି ଦିନ ଧରି ଡ୍ରାମା ହୁଏ। ଆମ ଗାଁ ଲୋକ ସେଥିରେ ବହୁତ ଅଂଶଗ୍ରହଣ କରନ୍ତି। ନିଜେ ଆକ୍ଟର ହିସାବରେ ସବୁ କାମ କରନ୍ତି। ହୁଁ।
ଆଛା। ଆଉ ସବୁ
ଏକି ଆମେ ଗାଁ ରେ ମନ୍ଦିର ସନ୍ତୋଷି ମାଙ୍କ ମନ୍ଦିର ଅଛି ସିଆଡେ ଯାଇଥିଲି ଟିକେ ଦର୍ଶନ ପାଇଁ। ତମେ କେମିତି କଣ ପାଳନ କଲ କୁହ?
ମୁଁ ତ ସକାଳୁ ଉଠିଲି। ତାପରେ ଉଠିକି ମୁଁ ଥିଲି ଖଟ ଉପରେ ତେଣୁ ହେଁ ଉଠିଲି ଦେ ତାପରେ ହଉଛି ମୋ ଦାଦା ଆସିଥିଲେ। କାକରା ନେଇକି କାକରା ଖାଇଲୁ ଆଉ ଯୋଉ ପିଠା ହେଇଥିଲା ସବୁ ଖାଇକି ତାପରେ ମୁଁ ଆମ ଗାଁକୁ ଯାଇଥିଲି। ଗାଁ ରେ ଆମ ପୁଅ ଯାଇଥିଲେ, ମୁଁ କୁସୁମା ଯାଇଥିଲି। ଆଉ ଏଇ ଯୋଉ ଆମର ଯାଜପୁର ରେ ଗୋଟେ ବଡ଼ ମେଡିକାଲ ହେଇଛି।
ହଁ।
ସେଇଠିିକି ଯାଇଥିଲି। ମୁଁ କୁଆଡ଼େ ଯାଏନି।
ଭଲ ଯା ବୁଲାବୁଲି କରୁଛ ଟିକେ ଆଉ
ଆଜ୍ଞା
ମୁଁ କହିଲି ତମକୁ ରୋଷେଇ କଣ ଆସେ?
ଭାତ ରୋଷେଇ ଭାତ ଡାଲି ଡାଲମା ଚିକେନ୍ କଷା ମାଛ ବେସର ମା ଛ ଝାଲ୍ ଆଉ ଫାଷ୍ଟଫୁଡରେ ଅଣ୍ଡା ରୋଲ ହୁଉ ପନୀର ରୋଲ ହଉ ଚାଉମିିନ ହଉ ମ୍ୟାଗି ହଉ ଆପି ହଉ ନୁଡୁଲସ ହଉ ସବୁ କିଛି ହଉବୁ କିଛି ମ ରୋଷେଇରେ ମତେ ବହୁତ ହି ଇଣ୍ଟରେଷ୍ଟ ବହୁତ ହି ଭଲ ଲାଗେ ମତେ ରୋଷେଇ କରିବା ପାଇଁ
ଆଚ୍ଛା ତମର ସବୁଠାରୁ ଭଲ କଣ ଲାଗେ ଖାଇବାକୁ
ଖାଇବା ପାଇଁ ମତେ ଛେନା ପୋଡ ଟିକେ ମିଠା ରେ ଭଲ ଲାଗେ ସ୍ବିଟ ରେ ଓ ସ୍ଵିଟ୍ସ ବହୁତ ପସନ୍ଦ ଛେନାପୋଡ ଆଉ ଖାଇବାରେ ମତେ ଚିକେନ କଷା ଟିକେ ହଉ ଅଣ୍ଡା ଆମ୍ଲେଡ
ହଁ
ଏଇ ସବୁ ଖାଇବା ତମର କଣ ରୋଷେଇ ଜାଣିଛ ମତେ କୁହ
ହ ବତି କିଛି ଆସ ନା ସେଇଟା ପୁରା ଚିକେନ ଲାଗଛି
ତାଉ
ଚିକେନ କସ ବସ ସେ ମ୍ୟାଗି ବସ ଆଉ ସୋୟାବିନ ତକାର ବି ଶିଖିଛି ଏସବୁ ଆଉ
ଭଲ ଖାଇବାକୁ କଣ ଭଲ ଲାଗେ
ମୋତେ ସେ ଚିକେନ ଚିକେନ ହିଁ ମୋତେ ଭଲ ଲାଗେ ଚିକେନ ମ୍ୟାଗି
ହୁଁ
ତମେ ଚିକେନ କେମିତି କର କହିଲ ତାପରେ ମୁଁ କହିବି
ଫାଷ୍ଟ ଅ ତମେ କଡେଇ ବସିବା ତାପରେ ତେଲ ପକେଇବା ତେଲ ପକେଇଲା ପରେ ଆମେ ଟିକେ ଯେହେତୁ ଟିକେ ଫ୍ଲେଭର ଆସିବା ପାଇଁ ଆଉ ଟିକେ ଚିଲି ପକେଇବା ତେଲ ଗରମ ହଉସ ପରେ ଟିକେ ଚିନି ପକେଇବା ତାପରେ ତେଜଆ ପତ୍ର ପକେଇବା ତେଜପତ୍ର ପକେଇବା ପରେ ଆମେ ଆମର ଯୋଉ ଗୋଟା ମସଲା ଥାଏ ଆମର ଅଲେଇଚ ଲବଙ୍ଗ ଗୋଟେ ଡାଲଚିନି ତାକୁ ପକେଇବ ତାର ଫ୍ଲେବର ଆସିବା ପାଇଁ ପକେଇଲା ପରେ ଆମ ଯୋଉ ପିଆଜ କୁ ଆମେ ଚୁନ ଚୁନ କରି କାଟିକି ରଖିଥିବା ତାକୁ ପକେଇବା ସେଟା ଟିକେ ବ୍ରାଉନ କଲର ଆସିବା ପରେ ଆମେ ତାକୁ ତା ଦେହରେ ଆେ ଯୋଉ ଅଦା ରସୁଣ ପେଷ୍ଟ ସବୁ ରଖିଥିବା ତ ତାକୁ ସେଥିରେ ଆମେ ଦେବା ଦେଇ ସାରିଲା ପରେ ସେ ଥିରେ ଆମେ ଧଣିଆ ପାଉଡର ପକେଇବା ହଳଦୀ ପାଉଡର ଲୁଣ ଚିକେନ ମସଲା ପ ଗରମ ଗରମ ମସଲା ଲାଷ୍ଟରେ ଦିଅନ୍ତି
ହଁ ହଁ
କରି ପାଉଡର୍। ଆଉ ତ ଆଉ ଆଉ ମାନେ ତେତିକି ପ୍ରକାର ଆମର ଡ୍ରାଏ ମସଲା ସବୁ ଥାଏ। ତାକୁ ସବୁ ପକେଇବା ଆଉ ତାକୁ ପକେଇଲା ପରେ କି ଛମ କଷିବା କଷିବା ଯେ ମସଲାଟାରେ ତ ଆମେ ଯଦି ତେଲ ଯଦି ଦେଇଥିବା ଯଦି ମସଲା ଉପରେ ତେଲ ଟା ଦି ପ ପୁରକୁ ଭାସିକି ଆସିଲା ତାହେଲେ ଆମେ ଜାଣିବା ଯେ ମସଲା ଟା ହେଇ ଆସଲାଣି। ତାଅ ସ୍ମେଲ ବି ହବ ତ ତାପରେ ଆମେ ଚିକେନ୍ କ ମ୍ୟାରିନେଟ୍ କରି ରଖିଥିବା ଯୋଉଥିରେ କି ମ୍ୟାରନେଟ୍ କେମିତି କରିବା ନା ଚିକେନ୍ ରେ ଆମେ ପକେଇଥିବା ସୋରିଷି ତେଲ। ପିଆଜ ଆ ପିଆଜ ଅଦା ରସୁଣ ପେଷ୍ଟ ଟିକେ। ଆଉ ଦହି ଟିକେ ପୋଦିନା ପତ୍ର ଟିକେ। ଆଉ ଲୁଣ ଆଉ ଚିକେନ୍ ମସଲା ଟିକେ ସବୁଥିରୁ କଉ ଧଣିିଆ ମସଲା ଟିକେ। ପକେଇକି ମ୍ୟାରେନେଟ୍ କରି ରଖିଥିବା ତାକୁ ଆଣିକି ପକେଇକି କଷିବା। କଷିବା ଏମିତି ଘୋଡେଇବା କଷିବା ଘୋଡେଇବା ଏମିତି ପନ୍ କୋଡିଏ ମିନିଟି ଖଣ୍ଡେ ଏମିତି କରିବା। ତା ଭିତରେ ଆମର ଚିକେନ କଷା ଟା ଅଲରେଡି ସିଜି ଯାଇଥିବ ସେଭଣ୍ଟି, ଏଇଟି ପର୍ ଏଇଟି ପ ପରସେଣ୍ଟ ସିଝି ଯାଇ ଆଉ ଟୋଣ୍ଟି ପରସେଣ୍ଟ ରହିଲା ଯଦି ସେ ଆଉ ଆମେ ଚାହିଁବା କି ଆଳୁ ସାଇ କରିକି ଯଦି ରଖିଥିବା ଗୋଟା ଆଳୁ ତ ଆମେ ବି ସେ ଥିରେ ଦେଇପାରିବା। ହୁଁ। ଦେଇକି ପାଣି ଦବା ତାପରେ ପାଣି ସରିଲା ପ ରେ ଆମର ପାଣ୍ ଯଦି ଜଣେ କିଏ ଚିକେନ୍ କଷା ଖାଇବାକୁ ଚାହିଁଲା ତ ଚିକେନ ସେଇଟୁ ବିନା ପାଣି ଦେଇକି ବି ଆମେ ସେମିତି କରିପାରିବା। ଟିକେ ଟିକେ ପାଣି ଦେଇକି ଆମେ ସିଜେଇକି ବାସ୍ କଷାଳିଆଟେ କରିକି ମାନେ ଗ୍ରେଭି ଟାଇପି ର ଯୋଉଟା।
ହଁ ହଁ।
ଯୋଉ ତରକାରୀ ଆଁ ଖାଇଆକୁ ଚାହିଁବା ତ ତା ଧିଅରେ ଫ୍ରାଏ ଆଳୁ ଆଉ ପାଣି ଦେଇକି କିସି ଫୁଟିଲା ପରେ ଧନିଆ ପତ୍ର, ଗରମ ମସଲା ଟିକେ ଚିକେନ ମସଲା, ମ୍ୟାଗି ମସଲା ଟିକେ ପକେଇଲେ ବହୁ ଟେଷ୍ଟ ଲାଗେ ଆଉ।
ଅଚ୍ଛା।
ମେ କେମି ଜାନିଚ କୁଅ?
ଅହ।
ମଟନ୍ ଶିଖିଚ? ମଟନ ଯେହେତୁ ମୁଁ ଖାଏନି ତ ମୁଁ ଜାଣେ ଜାଣିଚ଼ି। ତାକି ମୁଁ କେବେ ରାନ୍ଧିନି।
ଓହୋ ମଟନ୍ ଟା ସିଝିଲେ ହଁ ସିଝିବାକୁ ଟାଇମ୍ ଲାଗିବ ନା ତ ସେଥିପାଇଁ ମାନେ
ମିନିମମ୍ ଦି, ଅଢେଇ ଘଣ୍ଟା ହିଁ ଲାଗିବ ମଟନ୍ ହବା ପାଇଁ। ଯଦି ଆମେ ଅ ତି ସହଜରେ କରିପାରିବା ତମେ ପ୍ରେସର କୁକର୍ ଛୁଙ୍କ ଆ ସିଝେଇ ପାରିବା ମଟନ୍ କୁ। ଜଉଟା କି ଆମେ ଜଲ୍ଦି ହେଇଯିବ ଦେଢ ଘଣ୍ଟା, ଦି ଘଣ୍ଟା ଭିତରେ।
ଅ ଅ।
ଉୁଁ। ହାମ୍ବ।
ଉୁଁ।
ହଁ ଆମ୍ବ ହେଇଥିଲା ତାପରେ ବହୁତୁ ଗୁଡାଏ ଝଡିଗଲା। ତାପରେ ମାଙ୍କଡ ବି କିଛି ଖାଇଦେଲେ ବର୍ଷା ବର୍ଷି ହେଲା। ପ୍ରାଏତ ବି ଏମିତି ଝଡିଗଲା ତମ ସିଆଡ଼େ?
ହୁଁ ଆମ ଇଆଡେ ହେଇଥିଲା। ଥଟା କରି
ହୁଁ ହୁଁ ସେମିତି କରୁଛୁ ଆଉ।
ଓ ଆମ୍ବ ଶଢାଟା କେମିତି ହୁଅ ଜାଣିଛନ୍ତି?
ହଁ ଆମ୍ବ ସଢା ମୁଁ କରିଥିଲି ଏଥର ଆମର ଆମ୍ବସଢା ଫାଷ୍ଟ ଆମ୍ବ ସଡା କା କାଟିିବ ପାଚିଲା ଆମ୍ବକୁ କାଟିକି ତା ଦେର ତା ଦେରୁ ତା ଯୋଉ
ପାଚିଲା
ହଁ ଯଦି ବି ଦର ପାଚିଲା ଅଛି ତମେ ତାର ଭିତର ଅଂଶ ବାହାର କରିବା ପରେ ଟାକୁଆ ଚୋପା କୁ ଛାଡିକି ତାକୁ ତମେ ଗ୍ରାଇଣ୍ଡିଙ୍ଗ ବି କରିପାରିବ। ଗ୍ରାଇଣ୍ଡିଙ୍ଗ କରିଦେଲ ସେଟା ମିଲ ହେଇଯାଏ। ଗ୍ରାଇଣ୍ଡିଙ୍ଗ କଲା ପରେ ସେ ଯୋଉ ଅଂଶ ଟା ବାହାର କରିବ ଗ୍ରାଇଣ୍ଡିଙ୍ଗ କରିଦବ ପୁର ମିଲ ହେଇଯିବ। ଦେନ ତାପରେ ସେଥିରେ କଣ ପକ୍ କି ୱ ତମ ଚିଲି ଫ୍ଲେକ୍ସ ମାନେ ଯୋ‌ ରେଡ୍ ଶୁଖିଲା ଲଙ୍କା ତାର ପାଉଡର ଟା। ଚଲି ଫ୍ଲେକ୍ସ ପକେଇବ ଜିରା ଟିକ୍ କି ଜିରା ଗୁଣ୍ଡ ପକେଇବ? ଲଙ୍କା ଗୁଣ୍ଡ ପକେଇବ, ଚିଲି ଫ୍ଲେକ୍ସ, ଜିରା ଗୁଣ୍ଡ ଆଉ ଗୋଟେ କଣ? ହଁ। ଚାଟ୍ ମସଲା ପାରିବତ ଟିକେ ପକେଇବ। ଆଉ ଟିକେ ଜୁ ଜୁଆଣି ଟିକେ ପକେଇବ ଜୁଆଣି। ଆଉ ଗୋଟା ଜିରା ଭାଜିକି ପକେଇବ। ପକେଇଲା ପରେ ସେଥିରେ ତମେ ତାକୁ ଫୁଟେଇବ ଏଥିରେ ଚୁଲିରେ ସେ ଜଷ୍ଟ ଫୁଟି ସାରିଲା ପରେ ସେ ମସଲା ସବୁ ପକେଇଦବ।
ହଁ।
ତା ଦେହରେ ଗୋଟେ ଆମର ଯୋଉ ଖାଇବା ପତ୍ ତ୍ର ହଉ କିମ୍ବା ଥାଳି ହଉ ତମେ ଯେତିକି ମୋଟାର ତମେ ଆମ୍ବ ଗୁଡା ପତଲ ର ଖାଇପାରିବ। କ ପତଳା କରିିକ ତମେ ଆମ୍ବ ସେଡା ପକେଇ ପାରିବ କିମ୍ବା ମୋଟା କରିକ ଆମ୍ବ ସେଡା ପକେଇ ପାରିବ।
ହଁ, ହଁ, ହଁ ଏଟା ତମ ଉପରେ ନିର୍ଭର କରେ।
ହୁଁ।
ଓହୋ, ଆଚ୍ଛା।
ତମେ କଣ ସବୁ ଜାଣିଛ କୁହ? ଆମ୍ବ ମାନେ ଖଟା କେମିତି କଣ ବନେଇ
ଆମର ହଉଥିଲା ଆଁ ରାଗ ଖଟା।
ହୁଁ।
ଏଇୟା
କଣ କଣ ମସଲା ଦେଇଥିଲ ଏଥିରେ?
ତା ଦେହ ସବୁ କିଣା ମସଲା ଦିଆ ହେଇଥିଲା। ଦୋକାନରୁୁ ଆସିଥିଲା।
ହୁଁ। ହାଉ
ହଉ, ଆଉ।
ଭଲ। ଆଉ କଣ ଆଜି ଏବେ କଣ କରିବ କଣ ଏବେ?
ନାଇଁ କଣ କରି ଯାଉଛି ଗାଧେଇ ବିି ଆଉ
ହଉ ହଉ। ହଉ ଯାଉ ଆଉ
ଆଉ
ହୁଁ।